ହ୍ୟାଲୋ ଆଜ୍ଞା ନମସ୍କାର।
ହ୍ୟାଲୋ ଆଜ୍ଞା ନମସ୍କାର କଣ କରୁଛନ୍ତି? କଣ କରୁଛନ୍ତି? ହ୍ୟାଲୋ। ହାଲୋ। ହାଲୋ। ହାଲୋ। ହାଲୋ। ହାଲୋ।
ଆଗିଆଁ।
ଆଜ୍ଞା ଆପଣଙ୍କ କଥା କିଛି ଶୁବାଯାଉନି।
ମତେ ବି ଆପଣଙ୍କ କଥା କିଛି ଶୁବା ଯାଉନଥୁଲା।
ଆଜ୍ଞା ଆଉ କଣ କରୁଚନ୍ତି?
ଏଇଠି ବସିଚି ଆଉ।
ଆଉ କଣ ଖାଇବା ପିଇବା?
ଆମର ତ ପିଠା ମଟର ତର୍
ଆଜ୍ଞା? କିଛି ଶୁବୁନି ଆପଣ ଟିକି ନେଟୱାର୍କ ଜାଗାକୁ ଆସୁନାହାଁନ୍ତି। ହାଲୋ। ହାଲୋ। ହାଲୋ।
ହାଲୋ ହାଲୋ।
ଆଜ୍ଞା।
ତମ କଥା କିଛି ଶୁବାଯାଉନି।
ମୁଁ ତ ପୁରା ନେଟୱାର୍କ ଫୁଲ୍ ନେଟୱାର୍କ ଜାଗାରେ ଅଛି ଆ ଆପଣ ଟିକେ ଦେଖନ୍ତୁ ଆପଣ କୋଉଠି ଆଜ୍ଞା ଶୁବାଗଲା।
ହାଲୋ।
ଆଜ୍ଞା।
ଓ
ଆଜ୍ଞା ଆପଣ ବୋଧେ ଘର ଭିତରେ ପଶିକି ରହିଚନ୍ତି ସେଇଥିପାଇଁ ଶୁବାଯାଉନି। ଆପଣ ଟିକେ ବାହାରକୁ ଆସୁନାହାନ୍ତି।
କିଛି ଶୁବାଯାଉନି।
ଆପଣ ଟିକେ ବାହାରକୁ ଆସନ୍ତୁ।
ଅଛି ଏବେ ଶୁବାଗଲା?
ଆଜ୍ଞା।
ଆଜ୍ଞା।
ଆପଣ ପ୍ରଭୁ ଶ୍ରୀରାମଙ୍କ ବିଷୟରେ କଣ କିଛି ଜାଣିଚନ୍ତି?
ହଁ ମୁଁ ଅଳ୍ପ କିଛି ଜାଣିଚି ଆପଣ ଯଦି ଭଲ ଜାଣିଛନ୍ତି କଣ କିଛି କୋହୁନାହାନ୍ତି।
ଆଜ୍ଞା ତାହେଲେ ଶୁଣନ୍ତୁ।
ଆଜ୍ଞା।
ଶ୍ରୀରାମ ଥିଲେ ପି-ପିତୃଭକ୍ତ। ଆପଣ ତ ଜାଣିଥିବେ? ତ୍ରେତୟା ଯୁଗରେ ଅଯୋଧ୍ୟାର ରାଜା ଦଶ ରଥଙ୍କ ପୁତ୍ର ଶ୍ରୀରାମ ଓ ଲକ୍ଷ୍ମଣ ଗୁରୁ ବିଶ୍ବାମିତ୍ରାଙ୍କ ନିକଟରେ ନିନା ଅସ୍ତ୍ରଶସ୍ତ୍ର ଶିକ୍ଷା ନେଇ ଉଁ ଶିକ୍ଷା ଲାଭ କରୁଥିଲେ।
ଆ
ଏଇ ସମୟରେ ସେ ଘୋର ଜଙ୍ଗଲରେ ଅନେକ ରାକ୍ଷା ସ ରାକ୍ଷାସୀଙ୍କୁ ବଧ କଲେ।
ଆଜ୍ଞା।
ଏହା ପରେ ଅଯୋଧ୍ୟା ଫେରିବା ବା ବାଟରେ ଗୁରୁଙ୍କ ଆଦେଶକ୍ରମେ ଶ୍ରୀରାମ ଶିବ ଧନୁ ଭାଙ୍ଗି ମିଥିଳାର ରାଜକନ୍ୟା ସୀତାଙ୍କୁ ବିବାହ କରି ଯିବେ ଆପଣ ତ ଏଇଟା ଜାଣିଥିବେ। ଯେ ମାତା ସୀ ତାଙ୍କୁ ବିବାହ କରିବା ପୂର୍ବରୁ ଆଜ୍ଞା ମାନେ ସୀତାଙ୍କୁ ବିବାହ କରିବା ପୂର୍ବରୁ ତାଙ୍କୁ ଶିବଧନୁ ଭାଙ୍ଗିବାକୁ ପଡିଥିଲା। ଏଇଟା ତ ଆପଣ ଜାଣିଥିବେ ନା। ବିବାହ କରି ନିଜ ରାଜ୍ୟକୁ ଲେଉଟି ଆସିଥିଲେ।
ଆଜ୍ଞା।
ଦିନେ ରାଜା ଦଶରଥ ଶ୍ରୀରାମଙ୍କୁ ରାଜ୍ୟଭାର ଅର୍ପଣ କରିବା ବିଷୟ ଜଣାଇଦେଲେ।
ଆଜ୍ଞା।
ଏହା ଶୁଣି ସାରା ରାଜ୍ୟବାସୀ ଅତି ଆନନ୍ଦିତ ହେଇଗଲେ। ସମସ୍ତେ ଯେହେତୁ ପ୍ରଭୁ ଶ୍ରୀ ରାମଙ୍କୁ ଭଲ ପାଉଥିଲେ ତ ଗ୍ରାମବାସୀ ସମସ୍ତେ ଅତ୍ୟନ୍ତ ଖୁସି ହେଇଗଲେ।
ଆଜ୍ଞା।
କିନ୍ତୁ ସେହି ମଙ୍ଗଳମୟ ମୁହୂର୍ତ୍ତ ଆଉ ଆସିଲା ନାହିଁ।
ଆଜ୍ଞା।
କଣ ପାଇଁ ନା ସବୁଆଡ଼େ ଦୁଃଖ ର କଳା ବାଦଲ ବିଛାଇ ହୋଇଗଲା।
ଆଜ୍ଞା।
କଣ ପାଇଁ ତ ଆପଣ ଜାଣିଥିବେ ଆଉ। ସମସ୍ତ ଜାଣିନାହାନ୍ତି ସମସ୍ତେ ମୂକ ହୋଇଯାଇଥାନ୍ତି, ସେହି ଅଶୁଭ କଥା ଶୁଣି। କଥା ଟା କଣ ହେଲା ନା ଏ ରାମଙ୍କୁ ସର୍ବାଧିକ ଭଲ ପାଉଥିବା ମଝିଆ ରାଣୀ କୈକେଇ
ଆଜ୍ଞା।
କିନ୍ତୁ ସେ ତାଙ୍କ ଦାସୀ ମନ୍ଥରା କଥାରେ ପଡ଼ି ଏକ ବଡ଼ ଅଘଟଣ ଘଟାଇଥାନ୍ତି।
ଆଜ୍ଞା।
କଣ କରିଥାନ୍ତି ନା ପୂର୍ବରୁ ମହାରାଜ ଦଶରଥ ରାଣୀ କୈକୟୀଙ୍କ ସେବା ଓ ସାହସିକ ଗୁଣ ଦେଖି ଖୁସି ହୋଇଥିବେ। ତେଣୁ ତାଙ୍କୁ ଦୁଇଟି ବର ଯାଚିଥିବେ।
ଆଜ୍ଞା।
ସେତେବେଳେ ସେ ଏହି ବର ଗ୍ରହଣ ନ କରି, ପରେ ସୁବିଧା ଦେଖି ମାଗିନେବେ ବୋଲି କହିଥିଲେ।
ଦଶରଥଙ୍କୁ।
ଆଜ୍ଞା କୈକେଇ କହିଥିଲି ଯେ, ମୁଁ ପରେ କେତେବେଳେ ଯଦି ସୁବିଧା ହବ ମାଗିବି।
ଆଜ୍ଞା।
ମନ୍ଥରା ସ ସେହି ଦି ସେହି ଦିନ ମାନେ କଣ କଲା ନା କଥା କୈକେୟୀ ଙ୍କୁ ମନେ ପକେଇଲା ଯେ ଆପଣଙ୍କୁ ତ ରାଜା ଦି ଦିଟା ବର ଯାଚିଥିଲେ ଆପଣ ତ ସେ ଦିଟା ବର ଆଜ୍ଞା, ତେଣୁ ସେ କଣ କଲେ ନା କହିଲେ ଏହା ସବୁଠାରୁ ବଡ଼ ସୁଯୋଗ ଭାବିକି ରାଣୀ କୈକେୟୀ ରାଜାଙ୍କୁ ପ୍ରଥମେ ଶପଥ କରାଇନେଲେ।
ଆଜ୍ଞା।
। କି ସେ ଯେଉଁ ବାର ଯେଉଁ ବର ମାଗିବେ ରାଜା ତାହା ପୂରଣ କରିବେ ବୋଲି।
ଆଜ୍ଞା।
କାଳେ ରା ରାଜା ମନା କରିଦେବେ ବୋଲି ସିଏ ଆଗ ତାଙ୍କୁ ଶପଥ ମାନେ ଶପଥ କରାଇ ଦେଇଥିଲେ କି ମୁଁ ଯାହାଟା ମାଗିବି ଆପଣ ମତେ ଦେବେ ବୋଲିକା।
ଆଜ୍ଞା।
। ରାଜା ତ୍ରିବାର ସତ୍ୟ କରିବାରୁ ରାଣୀ କୈକେୟୀ କହିଲେ ପ୍ରଥମ ବର ହେଉଛି ରାମ ଚଉଦ ବର୍ଷ ବନବାସ ଯିବେ। କାହିଁକି ନା ମନ୍ଥରା ତାଙ୍କ ମୁଣ୍ଡରେ ପୁରେଇ ଦେଇଛି ନା।
ଆଜ୍ଞା ଆଜ୍ଞା କୈକେୟୀ ଙ୍କ ମୁଣ୍ଡରେ।
ଆଜ୍ଞା ଆଉ ଦ୍ଵିତୀୟ ବର ହେଉଛି ତାଙ୍କ ନିଜ ପୁତ୍ର ଭରତ ଅଯୋଧ୍ୟାର ରାଜା ହେବ।
ଆଜ୍ଞା।
ଏପରି ଏକ ବାରୁଣ ଆଘାତ ପଡିବ ବୋଲି କେହି ବି ଭାବି ନଥିଲେ। କେହି କେବେ ଭାବିଥିବେ କି ତାଙ୍କରି ମାତା ମାନେ ତାଙ୍କରି ମାତା ତାଙ୍କୁ ଯିଏ ରାମଙ୍କୁ ଏ ତେ ଭଲ ପାଆନ୍ତି ସିଏ ଏମିତି କଥା କହିବେ ସେ କଥା ତ କେହି ଭାବିିନ
ନା ନା କାରଣ ସେ ବି କଣ କରିବେ ମ ମନ୍ଥରା ତାଙ୍କୁ ଏଇ ଜ୍ଞାନ ଟା ଦେଇଥିଲେ।
ଆଜ୍ଞା ଆଜ୍ଞା ସିଏ ଯଦି ସେଦିନ ମନ୍ଥରା କଥାରେ ନ ଯାଇଥାନ୍ତେ ତ ଏ ତ ଦେନ୍ କେବେ ନେଇ ନଥାନ୍ତେ। ତ ସେଇ କଥା ଶୁଣିକି ଚାରିଆଡେ ପୁରା ହା ହା କାର ପଡିଗଲା। ଯେହେତୁ ରାମଙ୍କୁ ସମସ୍ତେ ଏତେ ଭଲ ପାଉଥିଲେ ଏତେ ଖୁସିର ଖବରଟା ଶୁ ଶୁଣିଥିଲେ ତାପରେ ଏମିତି ଦୁଃଖ ଭରା ଖବର ଶୁଣିଲାଠୁ ସମସ୍ତଙ୍କ ମନ ଖରାପ୍ ହେଇଗଲା।
ଆଜ୍ଞା।
ମାନେ ଆକାଶ ଛିଡ଼ି ପଡିବା ପରି ଲାଗିଲା ତାଙ୍କୁ।
ଆଜ୍ଞା।
କିନ୍ତୁ କୈକେୟୀ ନିଜ ଜିଦ୍ ରେ ଅଟଳ ରହିଲେ କାରଣ ଯେହେତୁ ଥରେ ସେ ମାଗି ସାରିଲେଣି ବର ଆଉ କେବେ ଆମେ ଯେତେବେଳେ ଗୋଟେ ଜିନିଷ ମାଗି ଦେଇଥାଉ ତାପରେ ଆଉ କଣ ପଛ ଘୁଞ୍ଚା ଦବାକୁ କେବେ କରିବା କି? ଆମେ ଚାହିଁବା କି ଆମକୁ ସେ ଜିନିଷ ଟା ମିଳିଯାଉ ବୋଲି।
ଆଜ୍ଞା।
ତ ସେ ରାମଙ୍କୁ କିପରି କହିବେ ବନବାସ କଥା ବୁଝି ପାରୁ ନଥିଲେ? ଯେହେତୁ ତାଙ୍କର ପୁତ୍ର ଥିଲେ ଦଶରଥଙ୍କ ପୁତ୍ର ତ ସିଏ କେମିତି ଆଗ ଯେହେତୁ ରାଜା କରିବା କଥା କହିଦେଇଛନ୍ତି ପୁଣି ବନବାସ କରିବା କ ଥା କହିଲା ବେଳକୁ ତାଙ୍କୁ ନିଜକୁ ବି ଖରାପ୍ ଲାଗିବ ନା।
ଆଜ୍ଞା।
କହି ତାପରେ ବୁଝିପାରିଲଣିି ତାପରେ ଏକଥା ଦେଖି କୈକେଇଙ୍କ ହୃଦୟ ତରଳିବା ତ ଦୂରର କଥା ମାନେ ସେ ଆହୁରି ନିର୍ଦୟ ହେଇଗଲେ। ମାନେ ସେ ତାଙ୍କ ମା ହେଇକି ଯିଏ ତାଙ୍କୁ ଏତେ ଭଲ ପାଉଥିଲେ। ତାଙ୍କ ହୃଦୟ ସେତେବେଳେ ଆ ତରଳିଲାଣିି କାରଣ ତାଙ୍କ ମନରେ ଗୋଟେ ପଳେଇ ଆସିଲା ନା ଭାବନା ଯେ ମୋ ପୁଅ ରାଜା ହବ ସିଏ କଣ ପାଇଁ ରାଜା ହବ ଯେହେତୁ ସିଏ ତାଙ୍କର ନିଜ ପୁଅ ନଥିଲେ।
ଆଜ୍ଞା।
ତ ଉ କଣ ହେଲା ନା ତାପରେ ବେଶୀ ର୍ନିଦୟ ହେଇଗଲେ। ତୁମେ ଯଦି ରାମଙ୍କୁ ବନବାସ ଯିବାକୁ କହିପାରୁନାହଁ ତେବେ ମୁଁ ସେ କଥା କହିଦେଉଛି। ଏମିତି କୈକେଇ କହିଥିଲେ ଦଶରଥଙ୍କୁ। ଏକଥା ଦଶରଥଙ୍କୁ କଟା ଘାଁରେ ଚୂନ ଦେଲା ଭଳି ଲାଗୁଥିଲା।
ଆଜ୍ଞା।
ତ ସେ କଣ କଲେ ନା ନିଜେ ରାମ ଏହି କଥା ଶୁଣି ହସ ହସ ମୁହଁରେ କୈକେଇ ମାତାଙ୍କୁ ଆଭିବାଦନ ଜଣାଇଲେ ଓ ଆଶୀର୍ବାଦ ନେଲେ।
ଆଜ୍ଞା।
ରାମ ଯେହେତୁ ତାଙ୍କ ତିନି ମାତାଙ୍କୁ ବହୁତ ଭଲ ପାଉଥିଲେ ଆଉ ପିତୃଭ କ୍ତ ଥିଲେ ତ ସିଏ ଏ କଥା ଖୁସିର ସହିତ ଗ୍ରହଣ କରିଥିଲେ।
ଆଜ୍ଞା।
କୌଶଲ୍ୟ ଓ ସୁମିନ୍ଦ୍ରାଙ୍କ ଠାରୁ ପିତୃ ସତ୍ୟ ପାଳିବାକୁ ଆଜ୍ଞା ଆଣିଲେ।
ଆଜ୍ଞା।
ସେତେବେଳକୁ ଦଶରଥ ମହାରାଜ ଏକ ପ୍ରକାର ମୂର୍ଚ୍ଛା ଯାଇଥିଲେ ଯେହେତୁ ସିଏ ତାଙ୍କ ପୁତ୍ରକୁ ଚଉଦ ବର୍ଷ ପାଇଁ ବନବାସ ପଠଉଛନ୍ତି ତ ତାଙ୍କ ମନ ଦୁଃଖ ଥିବ ନା।
ଆଜ୍ଞା।
ରାମ ତାଙ୍କଠାରୁ ଶେଷ ବିଦାୟ ନେଇବନକୁ ବାହାରି ପଡିଲେ।
ଆଜ୍ଞ
ହେଲେ ଅତି ସ୍ନେହରେ ଅନୁଜ ଲକ୍ଷ ଲକ୍ଷ୍ମଣ ବଡ କାକୁତି ମିନଦୀ ହୋଇ ସାଙ୍ଗରେ ଯିବା ପାଇଁ ଅନୁମତି ମାଗିଲେ। ଲକ୍ଷ୍ମଣ ତାଙ୍କ ଭାଇ ରାମଙ୍କୁ ବହୁତ ଭଲ ପାଉଥିଲେ ତ ସିଏ ତାଙ୍କ ସହିତ ଯିବା ପାଇଁ ଜିଦ୍‌ କଲେ।
ଆଜ୍ଞା।
ରାମଚନ୍ଦ୍ର ସାନ ଭାଇ ଲକ୍ଷ୍ମଣଙ୍କୁ କିପରି ବୁଝାଇବେ ତାହା ଭାବି ପାରୁ ନଥିଲେ। ଆହୁରି ଗୋଟିଏ କରୁଣା ଦୃଶ୍ୟ ଦେଖିବାକୁ ମିଳିଲା ଯେ ଜନକ ନନ୍ଦିନୀ ମାତା ସୀତା
ଆଜ୍ଞା।
ଅତି ଅଲିଅଳି ଶୁକୁୁମାରି ରା କନ୍ୟା ନୂଆ ବୋହୂ ହୋଇଥିଲେ ବି ମଧ୍ୟ ସିଏ ବି ତାଙ୍କ ଉଁ ସ୍ଵାମୀଙ୍କ ସହିତ ଯିବାକୁ ଚାହିଁଲେ।
ଆଜ୍ଞା।
ସେତେବେଳକୁ କଣ ହେଲା ନା ଅନ୍ୟ ଦୁଇ ଭାଇ ଭରତ ଓ ଶତ୍ରୁଘ୍ନ ତାଙ୍କ ମାମୁଙ୍କ ଘରେ ଥି ଥାଆନ୍ତି କୈକେଇଙ୍କ ଠାରୁ ତୁରନ୍ତ ଖବର ପାଇ ଆସି ପହଞ୍ଚି ଦେଖିଲେ ପିତାଙ୍କର ସ୍ଵର୍ଗ ବାସ ଓ ଭାଇମାନଙ୍କର ବନବାସ।
ବନବାସ
ଆଜ୍ଞା। ସେତେବେଳକୁ ପ୍ରଭୁ ଶ୍ରୀରାମ ଭାଇ ଲକ୍ଷ୍ମଣ ଓ ସ୍ଵାମୀ ସହଗିନୀ ସୀତାମା ତା କର୍ତ୍ତବ୍ୟ ପଥରେ ଆଗେଇ ଯାଇଛନ୍ତି।
ଆଜ୍ଞା।
ପିତାର ସବ ସତ୍କାର ସାରି ଭରତ ବାହାରି ପଡିଲେ ଭାଇଙ୍କୁ ବନରୁ ଫେରେଇ ଆଣିବା ପାଇଁ। କିନ୍ତୁ ରାମ ପିତୃ ସତ୍ୟ ପାଳନ କରିବା ପାଇଁ ବାଧା ନହବାକୁ ଭରତ ଙ୍କୁ ବୁଝାଇଲେ। ଶେଷରେ ଭରତ କଣ କଲେ ନା ରାମଙ୍କ ପାଦୁକା ଧରି ଫେରିଲେ। ତାହାକୁ ଚଉଦ ବର୍ଷ କାଳ ସିଂହାସନରେ ସ୍ଥାପନ କରି ରାମ ଙ୍କ ପ୍ରତିନିଧି ଭାବେ ରାଜ୍ୟ ଶାସନ କଲେ। ମାନେ ଭରତ କେବେବି ତାଙ୍କ ଭାଇଙ୍କୁ ରାଜା ଗାଦିରୁ ଉଠେଇ ନାହାନ୍ତି ତାଙ୍କ ପାଦୁକାକୁ କି ନିଜ କୁ କେବେ ରା ଜା ଭାବିନାହାନ୍ତି ଆଉ ରାମ ରାମଚନ୍ଦ୍ର ତାଙ୍କ ପିତାଙ୍କୁ ଏତେ ଭଲ ପାଉଥିଲା ଯେ ପିତୃ ଙ୍କ ମାନେ ଭକ୍ତି ଛାଡି ପାରିଲେ ନାହିଁ ବୋଲି ବନ ବାସ ଯାଇ ହଉ ଆଜ୍ଞା ମୁଁ ରଖୁଚି ମୋର ଟିକେ କାମ ଅଛି ମୁଁ ପରେ କେତେବେଳେ କଥା ହେବି ଆଉ।
ଆଞା। ଆଞା। ନମସ୍କାର। ନମସ୍ତେ।